ହ୍ୟାଲୋ। ହଁ ଶୁଭୁଛି ନା, ହଁ ହଉ ହଉ। ଗାଧୁଆ ପାଧୁଆ ସାରିଲଣି ନା?
ହଁ।
ରୋଷେଇ?
ରୋଷେଇ ହେଇନି ହବ ଆଉ।
ହଁ ମେଘ ହଉଛି ନା ସବୁଆଡେ?
ହଁ ଜୋରସୋରରେ ଚାଲିଛି।
ମେଘ ମୁଁ ଜୋହରେ ହଉଛିିବା ଏଇଆଡ଼େ ଜମା ଘରୁ ବାହାରିିହଉନି। ମତେ ଟିକେ ମୋର କାମ ଧନ୍ଧା ଟିକେ କରି କୁରା ଦେଇକି ସେଇ ଗାଧେଇକି ବସିଛି ପରା। ଆ ମାଛ ଫାଛ ଉଠୁଛନ୍ତି ନା ଉଠୁନାହାନ୍ତି? ତମ ଆଡେ ଆମ ଆଡେ ମାଛ ଗୁଡା ବହେ ଉଠି ଲେଣି ଧରୁଛନ୍ତି ସବୁ।
ମାଛ କେଜାଣି ମୁଁ ତ ଏପଟା ଜାଣିନି ମାଛ କୋଉଠି ଉଠନ୍ତି କଣ।
ହଁ ତମର ମାର୍କେଟ ଭିତରେ ରହିଛ କି?
ନା ନା ଯେ ଏପଟେ ଆଡେ ଆମ ଗାଁ ଭିତର ଆଡେ ନ ଟିକେ ବାହାର ଆଡେ ରହିଛୁ।
ହଁ ହଁ, ନା ଆମର ଏଇ ଗୋଟେ ଅଛି ଘର ପଛ ପଟେ ଗୋଟେ ଗଡିଆ ସେଟା
ଦଣ୍ଡା ଫଣ୍ଡା ଥିଲେ ଛାଁ ଜଣା ପଡିଥାନ୍ତା, ଦଣ୍ଡା ମଣ୍ଡା କୂଳରେ ବହୁତୁ ଭଲ ବାହାରଚୁ, ଆଥ ପଡା ରୁ ମଣ୍ଡା କୁଳ ଯୁଆଡେ ସିଆଡେ ପଡୁଥୁଏ।
ହଁ। ହ ହଉ ତମ, ରଜରେ ପିଠାପଣା ପିଠାପଣା ସବୁ କରିଚ ନା କରିନ?
ହଁ କରା ହେଇଥିଲା ପିଠା।
ହଁଅ। ଆମର ଏଡେ ପିଠା ପିଠି କିଛି ହେଇନି। ଆମର ଠାକୁରଙ୍କୁ ଭୋଗ କରାହେଇନି ହେଲା। ହେ କିଛି ହେଇନି ପିଠାପଣା। ଆଉ ବୁଲିବାକୁ ଯାଇଥିଲ ନା କୁଆଡେ?
ନାଁ କୁଆଡେ ଯାଇନୁ ବୁଲିବାକୁ।
ହୁଁ। ଆମେ ଯାଇଥିନୁ ପୁରି ଯାହା ହୋଉ ପୁରି ଦେଖିକି ଠାକୁର ଟିକେ ଆସିଲୁ। ନରେନ୍ଦ୍ର ପୋଖରୀରେ ଗାଧେଇଲେ ଯୋଉଁ ଛୁଆଃ ଗାଧେଇଲେ ଉଁ। ପୁଅ ନଣ୍ଡା ହେଲା ସେରା ଗାଧେଇଲା ହୁଁ। ଏକା ବାଡି ଘରେ କଣ ସବୁ ଲଗେଇଚ ନା ଲଗେଇନ?
ଏବେ କିଛି ନାହିଁ, ଲଗାନ୍ତି କିଛି ନାହିଁ ଆଉ।
ହଁ ହଁ। ପୁରି ଯାଇଚ ନା କେବେ ଯାଇନ?
ମୁଁ ଯାଇଥିଲି।
ନଇରେ ସମୁଦ୍ରରେ ଗାଧେଇଚନା?
ନା। ଗାଧେଇଥିଲି ଏ ସେ କେବେଠୁ ଆଉ ଏବେ ଆଉ ଯାଇଥିଲି ଯେ ଖାଲି ଯାଇଥିଲି ଗାଧେଇନି।
ହୁଁ ଆ ହଁ ହଁ।
ପାଣି ଏପଟକୁ ଠୋପେ ଠୋପେ ପକୋଉଡୁଚି। ଦେଖିଆ ହଁ ଇଆଡେ ଯାଆନି ଦେଖିଆ ତତେ ଦୁସିବ ମତେ କଣ ଦୁସିବନାଇଁ କି। ହଁ ଦେଖେନି ଏଠି ଆଉ ଟିକେ ବଡା ନା ଏରାକ, ନା ଆଉ କଣ?
ହୁଁ ଯାହା ଯାଇଚନି ଏଇ ଦି ତିନି ଦିନ ତଳେ।
ଫୁଣି ମଜା ହୋଉଚି ବାପା। ମୁଁ କହିନି ଯା ଦେଖେନି ଏଇଆଡେ। ଗୋଟେ ଥର ହଲେଇ ଦବ ନୁହେଁ କି। ହଁ ହଁ ହୁଁ। ହଁ ଉଙ୍କୁଣୀ ଉଙ୍କୁଣି ହବ ରହ ହେଇଲୋ ଦେଖିଲି ନା। ମୁଁ ପା କୋହୁଚି ହୁଁ ଏ ତଳେ ମାରନ୍ତିନି ତଳେ ମାଇନେ ବେଶୀ ହବ ହେଇ ହେ ମୋ ନୁଗାଟାରେ ମାରିଦେ ଏଇଠି ଏଇଠି ମାରିଦେ। ଛାପ ବାହାର କରୁଚି। ହଁ ପା ଉଁ ଛାପ ବାହାର କରୁଚି ଉଙ୍କୁଣି ବସେଁଇଚନ୍ତି ନା କଣ। ହେରା ଅଛନ୍ତି ରାମ୍ପୁଚି ମୁଣ୍ଡକୁ। କଣ? ଆଇ ଦେଖିବୁ ଉପୁଡେ ରଖିଚି ତୋ ନାତି ପୁଡିଏ। ଏ ମା ଆ ଏରାକ ପରି ଯାଉଚନ୍ତି ସେ କେମିତି ଏ